ହାଲୋ ନମସ୍କାର ବନ୍ଧୁ, ଆପଣ କେମିତି ଅଛନ୍ତି?
ଆ ବନ୍ଧୁ ମୁଁ ବହୁତ ଭଲ ଅଛି। ଟିକେ ଦେହଟି ଖରାପ ହେଇଯାଇଛି ଥଣ୍ଡା ହେଇଛି ବୋଲି ଆପଣଙ୍କୁ ଆପଣ କେମିତି ଅଛନ୍ତି?
ଏବେ ମୁଁ ତ ଭଲ ଅ ଛି ଏବେ ବର୍ଷା ପାଗ ଟିକେ ହେଇଛି ମୁଁ ଛାତ ଉପରେ ବସିଛି ପବନ ଖାଉଛି ଆଉ।
ଆଜ୍ଞା ମୁଁ ବି ଛାତ ଉପରୁ ବସିଛି ତ ଆଉ ଆପଣ ଆ କଣ କହୁ କହିବାକୁ ଚାହୁଁଥିଲେ କୁହନ୍ତୁ କଉ ବିଷୟରେ କଥା ହେବେ।
କଣ ଆପଣ କହିଥିଲେ ମତେ କହିବେ ବୋଲି ଗାଁ ବିଷୟରେ। ଗାଁ ସ୍କୁଲ ବିଷୟରେ ଆଜ୍ଞା।
ଗାଁର ଯେଉଁ ବିଦ୍ୟାଳୟ ଅଛି ସେଗୁଡ଼ା ଆପଣ ଏଇ ଆମ ଗାଁର ହଉ ଉଚ୍ଚ ବିଦ୍ୟାଳୟକୁ ଦେଖିଥିଲେ ନା?
ଆଜ୍ଞା।
ଯାଇଛନ୍ତି ନା ସେଠି ଏ ସବୁ ଜିନିଷ ଗୁରାକ ଭାଙ୍ଗି ଭୁଙ୍ଗି ଯାଇଛି ସ୍କୁଲ ଟି ଭଲ ଅବସ୍ଥାରେ ନାହିଁ। ତ ଆପଣ କଣ ଭାବୁଛନ୍ତି ଆମେ ତାକୁ କଣ କରିବା।
ସେଟା ସ୍କୁଲର ଭାଙ୍ଗି ଯାଇଛି ଅବସ୍ଥା ସେଇଟା ପ୍ରିନ୍ସ ଲ କୁ ଯୋଉ ତାଙ୍କର ଯୋଉ ମହାଶିକ ମୁଖ୍ୟ ଅଛନ୍ତି ସିଏ କହିବା କଥା।
ଅନୁଷ୍ଠାନ ଆଜ୍ଞା ତ ତ ଅ ଆ ଆଉ ମୁଁ ବି ସେଇଆ ଭାବୁଥିଲି କି ଛୁଆମାନଙ୍କୁ ତ ଏଇଠି ପଢ଼ିବାରେ ଯିବା ଆସିବା ଅସୁ ଉଛି ଯେହେତୁ ଏଠି ବର୍ଷା ଦିନ ପାଣିମାଣି ଲାଗି ରହୁଛି କାଦୁଅ ହେଇ ଯାଇଛି। ଚାଲିକି ଯିବାକୁ ଅସୁବିଧା ହେଉଛି ତ ଭଙ୍ଗା କ ଘରେ ବି ପଢ଼ିଲେ ଛାତ ମାତ ଗଳିବାର ଅସୁବିଧା ଅଛି ସୁବିଧା ଅଛି ଏବଂ ଯେଉ ଛୁଆମାନଙ୍କୁ କ୍ଷତି ପହଚେଁଇବାର ବି ସୁବିଧା ଅଛି ଅସୁବିଧା ଅଛି ତ ମତେ ଲାଗୁଛି କି ତାଙ୍କୁ ସଜାଡ଼ିବା ଦରକାର ଆପଣ ଯଦି ସ୍କୁଲର ଶିକ୍ଷକ ହେଇଥାନ୍ତେ ଗାଁର ତ ଆପଣ କଣ କରିଥାନ୍ତେ?
ମୁଁ ଯଦି ଶିକ୍ଷକ ହୋଇଥାନ୍ତି ଗାଁ ଘର ମୁଁ ଫାଷ୍ଟ ବଦଳିଥାନ୍ତି ବର୍ଷା ପାଗକୁ ଯୋଉ ଛୁଆ ମାନେ କାଦୁଅ ହେଇକି କି ଗୋଡ କାଦୁଅ ହେଇକି ଆସନ୍ତି। ତାଙ୍କ ପାଇଁ ଗୋଟେ ଟିୱଲ ଟିଏ ଲଗାନ୍ତି ତା ଦେହରେ ସେ ଗୋଡ ଧୋଇକି ତାପରେ କ୍ଲାସକୁୁ ପସନ୍ତେ। କି କ୍ଲାସ ସଫା ରୁହନ୍ତା ଆଉ ସବୁବେଳେ କ୍ଲାସ୍ ସଇଲା ପରେ ତାଙ୍କୁ ହିଁ କୁହନ୍ତି ତମେ ଯାହା ଖରାପ କରିଛ ତମେ ହିଁ ତାକୁ ସଫା କରିକି ଘରକୁ ଯିବ।
ଆଜ୍ଞା ଏଇଟା ତ ବହୁତ ଉଚ୍ଚ ଚିନ୍ତାଧାରା।
ଫାଷ୍ଟ ଛୁଆ ଶିଖିଲେ ସିନା ବଡ କରିବେ ଛୁଆକୁ ଫାସ ଶିଖ ଶିକିବାକୁ ପଡ଼ିବ ତାପରେ ଯାଇଁକି ସ୍କୁଲ ଅବସ୍ଥା ଦେଖିବା ଯଦି ଛୁଆ ନିଜ କ୍ଲାସ ରୁମକୁୁ ଭଲ ନ ରଖିବେ ତାହେଲେ ସରପଞ୍ଚ କଣ କରିପାରିବ।
ଆଜ୍ଞା ଠିକ କଥା ସୁନ୍ଦର କଥା ଟେ ଆପଣ କହିଲେ ଯେହେତୁ ଛୁଆଗୁରା ମୁଖ୍ୟ ନିଜ ବିଦ୍ୟାଳୟରେ ତ ନିଜ ଶ୍ରେଣୀକୁ ସେ ପ୍ରଥମ ଭାବେ ସଫା କରିବା କଥା ଏବଂ ଯେକୌଣସି ଅଳିଆ ଆବର୍ଜନା ପକେଇଛନ୍ତି ତାକୁ ସଫା କରିବା କଥା।
ଆଜ୍ଞା।
ଆପଣ ବହୁତ ସୁନ୍ଦର କଥା ଟି କହିଲେ। କିନ୍ତୁ ଯେଉଁ ସ୍କୁଲ ଘରଟିର କାନ୍ଥ ହଉ କିମ୍ବା ଛାତ ହଉ କିମ୍ବା ଅନ୍ୟ କୌଣସି ଜେଗା ଯେମିତି ଯଉ ଅ ଯିବାକୁ ରାସ୍ତା ଗେଟ୍ ହଉ, ସେଗୁରା ସବୁ ମାନେ ଭାଙ୍ଗିଯିବା ଅବସ୍ଥା ଥାରେ ଅଛି ଫାଟି ଫୁଟି ଯାଇଛି, ଭଲ କାମ କରାହେଇନି ତ ଆପଣ କଣ କରିବେ?
ଏଇଟା ତ ସ୍କୁଲର ଯିଏ ଶିକ୍ଷକ ଅଛନ୍ତି ସିଏ ଗୋଟେ ହୁଁ ଲେଖିଆ କଥା ଦରଖାସ୍ତ।
ଆଜ୍ଞା।
ଦରଖାସ୍ତ ଗଭନକୁ ଲେଖିବା କଥା କି ଆମର ଏମତି ଏମତି ପ୍ରୋବ୍ଲେମ୍ ଅଛି। ସରକାର, ହଁ ତାଙ୍କୁ ଏମିତି ଲେଖିଆର ଅଛି କି କେତିକି ଏତିକି ଛୁଆ ମାନଙ୍କ ପାଇଁ ପଇସା ଆସିଲେ ତାକୁ ବାଗାନ୍ତେ, କେମତି କାମ କରନ୍ତେ।
ଆଜ୍ଞା। ତ ମୋତେ ବି ସେୟା ଲାଗୁଚି କି, ଏମତି ସବୁ ଅ ବିଦ୍ୟାଳୟରେ ନିଜ ନିକଟସ୍ତ ଆ ସରକାରୀ କା ଆନୁଷ୍ ସ୍ଥାନିକ ଜେଗାକୁ କୁ ଦରଖାସ୍ତ ଲେଖି ପଠେଇବା ଦରକାର। ଆଜ୍ଞା, ଆଜ୍ଞା ଠିକ୍ କଥା।
କହିବି ଆଉ କେମିତି ତାଙ୍କ ଛୁଆମାନେ ପଢ଼ିବେ।
ଆ ବନ୍ଧୁ ଟିକେ ଜୋର କୁହନ୍ତୁ।
ଆଜ୍ଞା।
ତ ବନ୍ଧୁ ଆପଣକ ଉ ଆପଣ ଠିକ୍ କଥା ଟି କହିଲେ, ଯେହେତୁ ଗାଁ ଲୋକମାନେଇ ଯେଦି ନିଜେ ଛୁଆ ପିଲାଙ୍କ ପାଠ ପଢ଼ିବା ଉପରେ ଯଦି ଧ୍ୟାନ ନ ଦେବେ ତାହେଲେ ଶି ଶିକ୍ଷକ ମାନେ ଯିଏକି ସେ ଛୁଆ ଗୁରାଙ୍କ ପର ସ୍ ସେ ଦୂରରୁ ଆସିଛି ପଢ଼ିଆକୁ ସିଏ କ ବିଶେଷ୍ ଧ୍ୟାନ ଦେଇପାରିବେ। ତ ନିଜ ଲୋକଙ୍କର ନିଜେ ହିଁ ଧ୍ୟାନ ରଖିଆକୁ ପଡିବ।
ଏ ଏବେ ଯୋଉ ଗାଁ ସ୍କୁଲ ଘରିକା ହେଇଚି, ଯୋଉଟା ହାଇସ୍କୁ
ହାଇସ୍କୁ
ତା ଧେରେ ଶିକ୍ଷକ୍ କ ଉଚ୍ଚ ବିଦ୍ୟାଳୟ ତା ଦେହରେ ଶିକ୍ଷକ ମାନେ ବି ବେଶୀ ଭଲ କି ପାଠ ପଢ଼ଉନାହାନ୍ତି, କାହିଁକିନା ତାଙ୍କୁ ସରକାର ଥରୁ ତାଙ୍କୁ ତ ପଇସା ହଉଚି ସେ ଛୁଆଙ୍କ ପ୍ର କେମତି ଛୁଆ ଉନ୍ନତି କରିବେ ତାଙ୍କୁ ନ ଭାବିକି ନିଜେ ପଇସା ଖାଉଛନ୍ତି। ସେଟା ବି ଗୋଟେ କମ୍ପ୍ଲେନ ଥିଲା, ଗୋଟେ ଆଇଥିଲା ଛୁଆ ଗୋଟେ କହୁଥିଲେ।
ଆଜ୍ଞା। ତ ଆଉ ସେ ବିଷୟରେ ଆଉ ବେଶୀ ଗପବା ନାହିଁ, କାହିଁନ ଯିଏ ଯେମତି କରିବ, ସିଏ ସେମତି କରିବ। ତ ଆପଣ ଏ ଯୋଉ ଯୋଉ ଗାଁକୁ ଆପଣ ଯୋଉ ସହରରେ ରହୁଥିଲେ। ସେଠିକାର ପରିବେଶ ଏବଂ ଗାଁର ପରିବେଶରେ ଭିନ୍ନ ତା ଆପଣଙ୍କୁ କେତେ ନଜାର ଆସୁଛି।
ବହୁତ୍ ଭିନ୍ନତା ଅଛି, ଗାଁ ଲୋ ଲୋକ ଦଶ ହେଲାଳକୁ ସେ ନବେରେ ଅଛନ୍ତି, ବହୁତ ଉପରେ ଅଛନ୍ତି।
ଆଜ୍ଞା। ତ କିନ୍ତୁ ପ୍ରାକୃତିକ ଜିନଷ ଆଉ ପରିବେଶ ଏବଂ ଶୁଦ୍ଧତାରେ ଆପଣ କଁ କହିବେ?
ସିଏ ବାହାର ଲୋକ ବି ବାହାର ଲୋକ ବେଶୀ ସୁର କ୍ୟା ଧରନ୍ତି ଆଉ କେମତି ଦୂ ସଫା ରଖି
ସଫା ରଖିବେ ତାଙ୍କୁ
ନ ନେ ପଇସା ଫାଇନ୍ ଆସିପାରେ।
ଆଜ୍ଞା, ଜୋରିମାନା ଭରିବାକୁ ପଡେ।
ଗାଁରେ କିନ୍ତୁ ଏମିତି କିଛି ନାଇଁ, ଗାଁରେ ଯିଏ ନାଇଁ ସିଏ, ଅଳିଆକୁ ବ୍ୟବହାର କରିକି ଫୋପାଡି ଦଉଚନ୍ତି। ବାହାର ରାସ୍
ଆଜ୍ଞା ଆଜ୍ଞା। ତ ମୁଁ ବି ସେୟା ଭାବୁଚି, ଯେହେତୁ ସେଇ ଯୋଉ ସେଟା ସହର। ଆଉ ଏ ଟା ଗୋଟେ ଗାଁ କିନ୍ତୁ ଗାଁର ବି ଅନେକ କିଛି ବିଶେଷ ଇଏ ଅଛି, ଯେମିତି ଏଠି ସବୁ ଭାଇ ଭାଇ ହୋଇ ରୁହନ୍ତି। ଯେ କେହି ବେଶୀ ସ୍ୱା
ଗାଁରେ ଫାଷ୍ଟ ଗାଁରେ ଗାଁରେ ବି ଲୋ ଲୋକ ଫସଲ କଲେ ସିନା, ସହରକୁ ଯିବ ଖାଇବେ ଲୋକ। ସହରରେ ତ କେହି ଫସଲ କରନ୍ତିନି।
ଆଜ୍ଞା।
ଗାଁରେ ବେଶୀ ଫସଲ, ଗାଁରେ ବେଶୀ ଉନ୍ନତି ଆହୁରି ଟିକେ ଉନ୍ନତି ଦବା କଥା।
ଆଜ୍ଞା ଠିକ୍ କହିଲେ। ତ ଗାଁରେ ବି ବହୁତ କିଛି ଉପକାରିତା ରହୁଛି। ସହରରେ ବି ରହୁଛି, ଯେହେତୁ ସହରରୁ କିଛି କିଛି ନୂତନ ଜିନିଷ ଏବଂ ହଁ ନୂଆ ନୂଆ ଜିନିଷ ଗୁରା ଆମକୁ ଆସେ ଏଠି। ଗାଁକୁ ଆସେ, ଯୋଉ ଗାଁ ଲୋକ ଗୁରା ଏଠି ଏ ଛୋଟମୋଟ ବଜାରରେ ପାଇବାକୁ ମିଳେ ନାହିଁ, ତ ଆ ପଣ ଏ ଯୋଉ ଗାଁର ବର୍ଷା ଦିନେ ଯେଉଁ ପରିବେଶଟି, ତା ବିଷୟରେ କିଛି କହିଆକୁ ଚାହିଁବେ?
ଗାଁରେ, ଗାଁର ପରିବେଶ ବହୁତ ଭଲ ଥିବା ଦରକାର। କାଇଁକି ନା ଗାଁରେ ବର୍ଷା ହେଲେ ଛୁଆମାନେ ଖେଳି ପାରିବେ ବିଲରେ ଯାଇକି। ଆଉ ବିଲରେ ମାଛ, କଙ୍କଡ଼ା ବାହାରନ୍ତି। ମୁଁ ଯେତେବେଳେ ଛୋଟବେଳେ ଗାଁରେ ଥିଲି, ଆମେ କଙ୍କଡ଼ା ଧରିବାକୁ ଯାଉ। ବିଲକୁ, ବର୍ଷା ହେଲା ବେଳକୁ ଛୋ ଟ ଛୋଟ କଙ୍କଡା ବାହାରନ୍ତି। କିନ୍ତୁ ସେଇଟା ସହରରେ ପାଇପାରିବେନି, ସହରରେ କାହିଁକିନା ସବୁଆଡ଼େ ପକ୍କା ରୋଡ୍।
ଆଜ୍ଞା।
ସେଠି କୋଉଠି ବିଲ, ଚାରିପଟ କୋଉଠି ନଥାଏ। ସେଠି କିଛି ଏ କଙ୍କଡ଼ା ମଙ୍କଡ଼ା କିଛି ପାଇପାରିବେନି।
ଆଜ୍ଞା ତ ଗାଁରେ ଏଇ ଛୋଟ ମୋଟ ଜିନିଷରେ ଯେଉଁ ମଜା ଆସେ, ସହରରେ ଆଉ ସେଇ ମଜା ନ ଥାଏ ଏ ତ ମତେ ଜାଣିକି ବହୁତ ଖୁସି ଲାଗିଲା କି, ଆପଣ ସେ ଗାଁକୁ ବହୁତ ଭଲ ପାଆନ୍ତି ନିଜ ଗାଁକୁ। ଏବଂ ତାର ବିକାଶ ପାଇଁ ବହୁତ ଚିନ୍ତା କରନ୍ତି। ତ ଆପଣ କଣ ଲାଗୁଛି, ଗୋଟେ ଗାଁଟି ସହଳ ପରି ସହର ଭଳି ହୋଇପାରିବ? କିନ୍ତୁ ସେଇ ନିଜ ପ୍ରାକୃତିକ ପରିବେଶ ଏବଂ ଭାଇଚାରା ବନାଇ ରଖିକି
ଗାଁ ସହର ପରି କେବେ ବି ହେଇପାରିବନି।
ଆଜ୍ଞା କାଇଁ କଣ
ଗାଁରେ ସବୁ ଭଲ ମଣିଷ ଥାଆନ୍ତି, ଆହୁରି ସହରରେ ବି ତ ଭଲ ମଣିଷ ଥାଆନ୍ତି। ବଟ୍ ସହରରେ
କିନ୍ତୁ କିନ୍ତୁ ଆଜ୍ଞା। କାରଖାନା।
କାରଖାନା। ଏମିତି ଏଠି ଯେମିତି ଫସଲ ଉଗାନ୍ତି କି କରନ୍ତି ଫସଲ ସେଠି ସେମିତି ନଥାଏ, ଫସଲ ଏଠୁ ଗଲେ ସହର ଲୋକ ଖାଇପାରିବେ। ତ ଯଦି ସବୁ ସହର ଲୋକ, ସହର ଲୋକ ହବାକୁ ଚେଷ୍ଟା ଚଷ୍ଟା କରିବେ, ତାହେଲେ କେହି ଆଉ ଫସଲ ଉପରେ ଧ୍ୟାନ ଦେବେନି। ଆମେ ଖାଇବାକୁ ଆଉ ପାଇପାରିବାନି। ତ ଗାଁ ଗାଁ ଜାଗାରେ ଠିକ ଅଛି। ସହର ସହର ଜାଗାରେ ଠିକ ଅଛି।
ଆଜ୍ଞା ବହୁତ ସୁନ୍ଦର କଥାଟି କହିଲେ ସେଇ ଯୋଗୁଁ ସ ଗାଁ ଗାଁଟି ହୋଇ ରହିଛି ସ ହର ସହର ହୋଇ ରହିଛି। ତ ମୋତେ ବହୁତ ସୁନ୍ଦର ଲାଗିଲା ଆପଣଙ୍କ କଥା ଶୁଣିକି। ଆପଣ ତ ବହୁତ ଜଣେ ଜ୍ଞାନୀ ପୁରୁଷ। ଆପଣ କିଛି-ଇ-ଇ-ଇ-ଇ କହିବାକୁ ଚାହିଁବେ ଉପଦେଶ ଦେବାକୁ ଚାହିଁବେ ଏଇ ଗାଁ ଲୋକମାନଙ୍କୁ କି ସେ କେମିତି ନିଜ ଛୋଟମୋଟ ଭୁଲ୍ ଗୁଡ଼ିକୁ ସୁଧାରିପାରିବେ।
ମୁଁ ତାଙ୍କୁ କହିବାକୁ ଚାହୁଁଛି କି ତମେ ସବୁବେଳେ ଭାଇଚାରାରେ ରୁହ କେମିତି କାହାକୁ ଆଗକୁ ନେବି ଯେଦି ମୁଁ ନେବି ମୁଁ ଏଇ ଏକା ସହିତ ଆମେ ଆଗକୁ ଯିବୁ। ଏମିତି ନୁହଁ କି ମୁଁ ତାକୁ ନିଚା ଦେଖେଇକି ତଳକୁ ସବୁବେଳେ ପକେଇବି।
ଯେଦି ଆମେ ସାଙ୍ଗରେ ଯିବୁ ଏ ଏକା ସହିତ ସାଙ୍ଗରେ ଯିବୁ ଏକା ସହିତ ଉନ୍ନତି କରିବୁ ଏଇଆ କହିବାକୁ ଚାହିଁବି।
ଏ ତ ବହୁତ ସୁନ୍ଦର କଥା ଆପଣ କହିଲେ। ମତେ ବି ସେଇଆ ଲାଗୁଚି ଏଇ ଯୋଉ ଗାଁ ରେ ଭାଇଚାରା ଏବଂ ଯୋ-ଓ-ଓ ଗାଁରେ ଭାଇ ଚାରା ଆ-ଆ-ଆ-ଆ ଏ ଯେଉଁ-ଉ-ଉ-ଉ ଭ୍ରାତା ଶକ୍ତି ଏ-ଏ-ଏ ପରିବାର-ଅ-ଅ ଭଳି ଯେମିତି ସମ୍ପର୍କ ଏବଂ ଯୋଉଁ-ଉ-ଉ ଅ ଛୋଟମୋଟ ଭୁଲ୍ ଯେମିତି ଯେଉଁ ସରକାରମାନେ-ଏ-ଏ ଏ ଗାଁ ର ଉନ୍ନତି କରିବାରେ ହେଳା କରୁ ଛନ୍ତି ତ ତାଙ୍କ-ଅ-ଅ-ଅ ଅ ବିର ତାଙ୍କ ସାମ୍ନାରେ ବିରୋଧ କରିବା କଥା ନିଜ
ଆଜ୍ଞା ଏକା ସହିତ ଠିଆ ହବା ଦରକାର ଏମିତି ନୁହଁ କି ମୁଁ ଅଲଗା ଦଳର ବୋଲି ଠିଆ ହେବିନି ତାଙ୍କ ସହିତ ସିଏ ଯାହା କହୁଛି କହୁ ମୁଁ ତ ମୋତେ ପଇସା ମିଳୁଛି। ସେମିତି କରିବା କଥା ନୁହଁ। ଏକା ସହିତ ଉନ୍ନତି ଏକା ସହିତ ଲଢିବା କଥା।
ହ ଆଜ୍ଞା। ତ-ଅ-ଅ-ଅ ହଁ ବନ୍ଧୁ ଆପଣଙ୍କ ସହିତ କଥା ହେଇ ମୋତେ ବହୁତ ଭଲ ଲାଗିଲା ବହୁତ ସୁନ୍ଦର ଲାଗିଲା ଆପଣଙ୍କ କଥା ଆପଣ ବହୁତ ଜ୍ଞାନୀ ଏବଂ ଭଲ ମଣିଷଟେ ତ ଆପଣ ବହୁତ ଜ୍ଞାନ ଅଛି ସହର ଏବଂ ଇଏ ବି ଏ ଯେଉଁ ଗାଁ ବିଷୟରେ ତମ ତ ଆପଣଙ୍କ ସହିତ ବହୁତ କଥା ହେଇକି ଭଲ ଲାଗିଲା। ତ ମୁଁ ଆସ
ଏବେ ମୁଁ ଆ ମୁଁ ଏବେ ଫୋନଟି ରଖୁଛି କାହିଁକିନା ମୋତେ ଯିବାର ଅଛି ବାହାରକୁ ଆଜ୍ଞା।